ହଁ ଆଚ୍ଛା।
ଏଇ ସ୍ ଖାଇକି ଆସିକି ଏଇ ବସିଥିଲି।
ଖାଇଲ କେତବେଳେ?
ଏବେ ଏଇ ଦଶ ପନ୍ଦ୍ ଦି ପୂର୍ବରୁ ନଅ ଟା ତିରିଶ ହବ ଖାଇଲି।
ଓହୋ ନଅଟା ତିରିଶରେ ଖାଇଲ। ଶୋଉଚ?
ଶୋଉଚି ବାର ଟା।
ବାରଟା ଏତେ ଲେଟ୍ ପର୍ଯ୍ୟନ୍ତ କଣ?
ଲେଟ୍ ନୁହେଁ ଯେ ଏଇ ଟିକେ ଏଇ ଅନ୍ ଯୋଉ ଅନଲାଇନ୍ ରେ ଟିକେ କାମ କରୁଚି। ପାସ ସାରିକି ଟିକେ ଫୋନ ଦେଖିକି ଶୋଉଚି। ହୁଁ ତମେ ଖାଇସାଇଲଣି?
ଅହ ମୁଁ ତ ସେ ଠିକ ଅଛି। କିନ୍ତୁ ଆ ଜଲଦି ଚେଷ୍ଟା କରନ୍ତୁ ଶୋଇବା ପାଇଁ ତାହେଲେ ଦେହ ପାଇଁ ଟିକେ ଭଲ। ହନ୍ତା
କ କହିଲ?
ମୁଁ କହିଲି ଆଉ ଟିକେ ଯଦି ଜଲ୍ଦି ଶୋଇବା ପାଇଁ ଚେଷ୍ଟା କରନ୍ତ ତାହେଲେ ତମ ଦେହ ପାଇଁ ଟି କେ ଭଲ ହୁଅନ୍ତା।
ହଁ ହଁ ମୁଁ ଜଲଦି ଶୋଇପଡେ ଏଇ କିଛି ଦିନ ହବ ଟିକେ ଲେଟ ହେଇ ହୋଉଛି। ଏ ଡେରି ହେଇଯାଉଛି ଶୋଇବା। ତମେ ଜଲ୍ଦି ଶୁଅ କିି?
ତମ ଖାଇବା ରେଷ୍ଟୁରାଣ୍ଟ ସବୁ ଠିକ ଅଛି ତ ନହେଲେ ମୁଁ ଦଶଟାରୁ ଶୋଇପଡେ।
ଖାଇ ସାଇଲଣିି?
ଖାଇ ସାଇଲିଣି। ତମ
ହଁ କଣ ଖାଇଲ?
ମୁଁ ଖାଇଲି ଏଇ ହେଇଥିଲା ମଟର ତରକାର ଆରେ ଆଉ ହଁ ଆରୁ
ହ୍ୟାଲୋ।
ଟି ପିଠା ଆ
କଲି ତମ ନେଟ ବୋଧେ ସ୍ଲୋ ହୋଉଛି ନା କଣ ଆ ମାନେ ହୁଁ ତମ କଥା ଶୁଭୁନି?
ମି ମୁଁ ତ ଆସିକି ପୁରା ଘର ବାହାରେ କଥା ହୋଉଛି।
ଆଉ ତମକୁ ଗୋଟେ କଥା ପଚାରିବି?
ହୁଁ ପଚାର।
ମୁଁ କହିଲି ତମେ ମାନେ ସବୁଦିନ ପ୍ରତ୍ୟେକ ଦିନ ସଖା ଳୁ ଉଠିବାଠୁ ଯେ ରାତି ଶୋଇବା ଯାଏ। ମାନେ କଣ ସବୁ ତମେ ନିୟମ ପାଳନ କର ଯେମିତି ସୁଦ୍ଧ ଖାଦ୍ୟ ଖାଅ ନା ଖାଅନି? ମାନେ ତମର ଦୈନ୍ୟ ଦିିନ ଜୀବନ ରେ କଣ ସବୁ କର?
ଉଁ ଦୈନଦିନ ଜୀବନରେ ସକାଳୁ ଉଠିଲା ସେତେ ବେଳକୁ ପ୍ରାୟତ ସାତଟା ହେଇଯାଏ। ସାତଟ ଉଠିକି ନିଜର ନିତ୍ୟ କର୍ମ ସାରିକି ଏ ନିତ୍ୟକର୍ମରେ ତ ବ୍ରସ୍ ଫ୍ରସ୍ ଯାଉ ତି ରା଼ଖି ଏ ନିତ୍ୟ କରମ କର୍ମ ସାରିକି ସକାଳୁ ତ ବେଶୀ କିଛି ଖାଇପାରେ ନା କାହିଁକିନା ଖାଇଲେ ଟିକେ ମତେ ମୋର ଟିକେ ଗ୍ୟାସ୍ ଅଛି ତ ତ ମୁଁ ଯଦି ସକାଳୁ ଟିକେ ହେବି ଜିନିଷ ଖାଇଦେମି ତାହେଲେ ମତେ ଆଉ ଲଞ୍ଚ କରିବା ପାଇଁ ଇଚ୍ଛା ହବନି ସକାଳେ ଯାଇ ପୁରା ହାଲକା ଜିନିଷ ଖାଏ ଏମିତି କି ବିସ୍କୁଟ ଫିସ୍କୁଟ ଟିକେ ଖାଇ ଖାଇଦିଏ ପାଣି ନହେଲେ ଏଇ ନର୍ମାଲ ଫ୍ରୁଟ୍ସ ଫ୍ରୁଟ୍ସ ଯଦିଥିବ ଟିକେ ଫ୍ରୁଟ୍ସ ଫ୍ରୁଟ୍ସ୍ ଖାଇଦିଏ। ମାନେ ହେଵି ଜିନିଷ କିଛି ବି ଖାଏ ନା। ତାପରେ ମତେ ତ ମାନେ ସତ କହିବାକୁ ଗଲେ ମତେ ଭୋକ ହିଁ ହୁଏ ନା। ସେଇଟା ତ ବହୁତ ଗୋଟେ ବଡ କଷ୍ଟ ମୋର ଖାଇବା।
ଆଚ୍ଛା ଆଚ୍ଛା। ମୁଁ କହିଲି ମାନେ କିଛି ଏମିତି ଯୋଉ ସବୁ ଜୁସ୍ ଫୁସ୍ ଏମିତି ଫଳ ତ ଯେମିତି ଗାଜର ବିଟ୍ କି ଆମ୍ଳା ଯଉ ଅଁଳା ଏ ସବୁ କିଛି ପିଆ ପିଇ କରନି?
ହଁ । ତ ସେ ଆଗୁ ତ ହଁ ଖଳ ହଁ କଦଳୀ ଆଉ ଯୋଉ ଏଇଆକୁ ପକେଇକି ତାକୁ, ହଁ ଯୋଉ ଚଣା ତାକୁ ପକେଇକି ଗୋଟେ ଜୁସ୍ କରିକି ପିଏ। ସେଟା ଦୁଇ ମାସ କଣ୍ଟିନ୍ୟୁ କଲି, ହେ ତାପରେ ମଣିଷର ପ୍ରକୃତି ତ ଜାଣିଥିବ ଆଉ ଦୁଇ ମାସ କଣ୍ଟିନ୍ୟୁ କରିଦେଲି ମତେ ଲାଗିଲା କି ନା କିଛି ତ ଇମପୃଭମେଣ୍ଟ ହଉନି ମତେ ତ କାଇଁ ଦେଖାଯାଉନି। ଆଉ କଣ ଗୋଟେ ପିଇମି ଏଇ ଭଳିଆ ଭାବିକି ପିଇବା ଛାଡିଦେଲି କିନ୍ତୁ ଯଦି ସେଇଟା ତିନି ମାସ କଣ୍ଟିନ୍ୟୁ କରିଥାନ୍ତି, ତାପରେ ତାର ମାନେ ପରିଣାମ ଟା ତାର ଫଳ ଟା ମୁଁ ଜାଣି ପାରିଥାନ୍ତି କିନ୍ତୁ ତ ମୁଁ କଣ୍ଟିନ୍ୟୁ କଲିିନି ଛାଡିଦେଲି।
କିନ୍ତୁ ଜାଣିଛ ନା ସଖାଳେ ପେଟ ପୁରା ଖାଇବା କଥା।
ହଁ, ଏଇଟା ତ ସତ କଥା। ହଁ ଏଇଟା ତ ସତ କଥା କିନ୍ତୁ ମୁଁ କାଇଁ ଜାଣିପାରି ନା ମୋ ମାନେ ମୋ ପକ୍ଷରେ ଏଟା ସମ ବ ନୁହଁ, ସକାଳେ ଯୋଉ ଦିନ ବି ଯଦି ମୁଁ କିଛି ଅଧିକ ଖାଇ ଦେଇଥିବି, ତାନେଲେ ସରିଲା ହଉ ସେ ଲାଗିବନି ମାନେ
ହୁଁ କିନ୍ତୁ, ସଖାଳୁ ତମର କଣ ହଉଛି ମୁଁ କହିପାରିବିନି? ନହେଲେ ଡକ୍ଟରଙ୍କୁ ଟିକେ ଦେଖଉନ, ଡକ୍ଟରଙ୍କ ପରାମର୍ଶ ନିଅ?
ଆ ମୁଁ ବହୁତ ସାରା ଡାକ୍ତରଙ୍କୁ ଦେଖେଇ ସାରିଲିଣି, ବହୁତ ସାରା ଏଇ ଗ୍ୟାସ ପାଇଁ- ଏମିତି କଟକ ଫଟକ ଆଡକୁ ବି ଦେଖେଇ ସାରିଲିଣି, ସମସ୍ତେ ସେଇୟା ହିଁ କୁହନ୍ତି, କିଆଉ ଚି ସକାଳୁ ଉଠିବ ବ୍ରସ୍ କରିବ ତ, ପୁରା ପେଟ ଫୁଲ କରିକି ଖାଇବ ପେଟ ଜମାଫାଙ୍କା ର ରଖିବନି ଆଉ ମୁଁ
ଲେ ଯଦି ପେଟ ମୋର ମାନେ ଏଇ ଡାଇ ଭୋଜନ ଟାଇ ହଁ
ଆଉ ତାପରେ, ତାପରେ ରାତିରେ ପୁଣି କେମିତି କଣ କର?
ହଁ ତାପରେ, ସେ ସଖାଳୁ ସେ ହେଲା ଖାଇଲି, ତାପରେ ହଉଛି ଖାଇଲା ପରେ ଏ ହଁ କିନ୍ତୁ, ମୁଁ ସେଇ ସକାଳୁ ଯୋଉ ବିସ୍କୁଟ ଫିସ୍କୁଟ ଟିକେ ପାଣି ରେ ବୁଡେଇ ଖାଇ ଦେଇଥିଵିନା ତାପରେ, କଣ ହେଲା କହିଲ, ମାନେ
ହାଲୋ ହାଲୋ ହାଲୋ ହାଲୋ ହାଲୋ ଉଦି ଟାୱାର ପାଉନି କି ତମର? ଶୁଭୁନି ତମ କଥା କିଛି? ହାଲୋ ହାଲୋ ଖାଇସାରିଲଣି, କଣ ଖାଉଛ, ରାତିରେ କଣ କରୁଛ? ଆଉ ଆଉ ସବୁ ଭଲ ନା, ଦେହ ପା ଭଲ ଅଛି ନା, ସମସ୍ତଙ୍କ ଦେହ ଭଲ ଅଛି ନା କଣଖା କଣସବୁ କରୁଛନ୍ତି? ଘରେ ମା, ମାଙ୍କ ଦେହ, ବାବାଙ୍କ ଦେହ, ତମ ମାଙ୍କ, ତମ ବାବାଙ୍କ ଦେହ, ଭଲ ଅଛି ନା? ହା, ମୁଁ ଭଲ ଆଉ ସବୁବେଳେ କିନ୍ତୁ ଚେଷ୍ଟା କରିବା, ସବୁବେଳେ ପେଟଅ ଫୁଲ କରିକି ଖାଇବାକୁଉ ସବୁବେଳେ ଚେଷ୍ଟା କରିବ। ଗ୍ୟାସ ଯେମିତି ନ ବାହାରିବ, ଚେଷ୍ଟା କରିବ, ସବୁବେଳେ ଫୁଲ୍ ଖାଇବା ପାଇଁ, ପେଟ ଫୁଲ୍ ଡରିକି ଆଉ ବାବା ମା ଆମ ବାପା ମା ସମସ୍ତଙ୍କ ଦେହଅ ସମସ୍ତଙ୍କୁ ବି ଜୁସ୍ ଫୁସ୍ କିଛି ଗୋଟେ କରି କିରି ପିଇବାକୁ ଦବ। ଯେମିତି ଗାଜର ହେଲା ବିଟ୍ ହେଲା ଅଁଳା। ହେଲା ଏସବୁ। ହାଲୋ।
ହଁ ଏବେ ଶୁବିଲା ମାନେ କୁଆଡେ ହଜି ଯାଇଥିଲ ସେତବେଳରୁ ଦୁଇ ମିନିଟ ହେଇଯିବ।
ମୁଁ ଗପୁଚି ମୋର ମନ ଇଚ୍ଛା ଗପୁଥିଲି ତମ କଥା କିଛି ଶୁବୁନି ତମର ସେପଟୁ ବୋଧେ ନେଟୱର୍କ ଇସୁ ଅଛି ନା କଣ କି ଆଇ ଆପରେ?
ମୁଁ ବି ସେମିତି ମନ ଇଚ୍ଛା ସେତେବେଳରୁ ପୁରା ଗପି ଚାଲିଛି ଆଉ କିଛି ବି ମତେ ଶୁବୁନି। ମୁଁ ଭାବୁଚି କି ଚାଲିଚି ତ ଆଉ ସାଇଲେଣ୍ଟ ରହିଲେ ପ୍ରୋବ୍ଲେମ୍ ହବ ଆଉ ମୁଁ ମୋର ଅନର୍ଗଳ ଗ
ମୁଁ ବି ସେଇଆ ମୁଁ ବି ସେଇଆ ଚାଲ୍ ହଁ ଚାଲିଚି ତ କିଛି ଶୁଭୁନି ଏଇ ଆପଟା ମାନେ ଏଇ ଯୋଉ ହଁ ଏଇ ଆପଟାରେ ବୋଧେ ନେଟୱାର୍କ ପାଉନି।
କାଟନ୍ତାକି ବୋଧହୁଏ ଆପଟା ରେ ସେଏବା ଏଇ ଆ-ଆ-ହେଲାନି କଟିଗଲା ରି ଯେତେ ହେଇଗଲା ଦିଟା ଆଙ୍କ।
ହଁ ଆ।
ହଁ ଏଇଭଳିଆ କଥା।
ଅଧିକ ଟାଇମ କଥା ହେଇଯିବ। ମୁଁ କଇଲି ଆଉ ରାତିରେ କଣ କର?
ଆଉ ହଁ ହଁ ରୋଷେଇ ହେଇଥାଏ ରୁଟି ତରକାରୀ ଯାହା ହେଇଥିବ ପ୍ରାୟତଃ ରୁଟି। ହୁଏ ଆଉ ଏଇ ବାର କରେ ଯେମିତିକି ଧର ଭବାର ରବିବାରକୁ ଆଉ ତମର ଦୈନଦିନ କଥା କଣ କୁଅ?
ନା ମୁଁ ଟିକେ ଲେଟ ମାନେ ଟିକେ ବହୁତ ଡେରିରେ ଉଠେ। ଡେରିରେ ଉଠେ ମୁଁ ଆଟା ସାଢ଼େ ଆଟା ପାଖାପାଖି ଉ ଠେ ଉଠି ଲେଟ ମାନେ ଡେରିରେ ଉଠେ ମାନେ ଆଟା ସାଡେ ଆଟା ପାଖାପାକି ଉଠେ। ଉଠିକି ମୁଁ ମୋ ନିତ୍ୟକ୍ରମ କରିବି ବ୍ରସ୍ ଫସ୍ କରିଦିଏ। ତାପରେ ମୁଁ ଟିକେ ଗାଜର ବିଟି ପୋଦିନା ପତ୍ର, ଭେସୁଙ୍ଗା ପତ୍ର ଆଉ ହଳଦୀ କଞ୍ଚା ହଳଦୀ, ଅଦା ଲେମ୍ବୁ ରସ ଏସବୁ ପକେଇକି ଏଟା ଗୋଟେ ଗ୍ରାଇଡିଙ୍ଗ କରିକି ମୁଁ ବୋଉରୁକୁ ପିଇବାକୁ ଦିଏ ବାପାଙ୍କୁ ଗୋଟେ ଗ୍ଲାସ ପିଇବାକୁ ଦିଏ। ଆଉ ମୁଁ ଗୋଟେ ଗ୍ଲାସ୍ ପିଏ। ତିନି ଜଣଆଙ୍କ ଗ୍ଲାସ ଗ୍ଲାସ ପିଇକି ତାପରେ ମୁଁ ଗାଧାଏ ଗାଧେଇ ପଧେଇକି ଯାଏ ମୋର ଟିକେ କା ମାର୍କେଟ ଆଡେ ଯାଏ ବୁଲାବୁଲି କରେ ବୁଲାବୁଲି କରିକି ଆସିବି ଯାଇକି ପୁଣି ସନ୍ଧ୍ୟା ବେଳେ ଆସିଲେ ପୁଣି ଧୋଇ ଧୁଆଇକି ଗୋଟେ ଗାଜର ନହେଲେ ଗୋଟେ ଫଳ ଅ ଏସବୁ ଯାହାବି ଗୋ ଘରେ ଥିବ ଗୋଟେ ଖାଇଦେବି ଖାଇକି ଟିକେ ଫୋନ ଦେଖେ ସବୁ କାମ କରେ ତାପରେ ଫୁଣି ଖା ରାତି ଖାଇବା ଖାଇକି ଶୁଏ।
ହଁ।
କିନ୍ତୁ ତମେ ହେଲା ଯୋଉ ପେଟ ପୁରା ଖାଇବାକୁ କୁ ଚେଷ୍ଟା କରିବ।
ହଁ ସେୟା ନହେଲେ କରିବେ ଦେଖିବା ଆଉ ସ ଖାଳ ଖାଇବାରେ ଆଉ କଣ ଖାଅ ନା ନା ସେତିକି ଖାଇ ଦେଇେ ଦେଇକି
ନା ନା ମୁଁ ଭଉଣୀ ହଁ ସେଟା ଖାଇସାରିକି ଗାଧେଇବାକୁ ଯାଏ ଜୁସ୍ ଟା ପିଇ ସାରିକି ଗାଧେଇବାକୁ ଯାଏ ଗାଧେଇ ଗାଧେଇକି ଆସିକି ଠାକୁରଙ୍କ ପୂଜା ରହିକି ମନ୍ଦିର ଯାଇକି ଆସିକି ପୁଣି କଣ ଗୋଟେ